ହଁ କୋଉ ଭାଇ
ଭାଇ କଣ କରୁଛ?
ଏବେ ଖେଳିକି ଆସେ କ୍ରିକେଟ ଖେଳକୁ ଯାଇଥିଲି। ହଁ ଭଲ ଅଛି।
ପଢାପଢି କେମତି ଚାଲିଛି ଭାଇ?
ପଢ଼ାପଢ଼ି ଚାଲିଛି ଆଉ ଏକ୍ଜାମ ଏବେ ଆଗୁ ଅଛି ଏବେ ଏବେ ଏକ୍ଜାମ ଅଛି ତ
କଣ ଏକ୍ଜାମ ତମର କଣ ଅଛି ଆଉ
ଏ ଆ ଗୋଟେ ଟ୍ରିନ ସ୍ଲଟ ପକେଇଛି ଟ୍ରିନ ସ୍ଲଟ ପୋଷ୍ଟ ବାହାରିଥିଲା ତ ପକେଇଛି।
ଆଉ ବଢିଆ ଚାକିରି ଆଉ ବଢିଆ ଦରମା ଆଉ
ନାଇଁ ଏବେ ଷ୍ଟଟି କଣ ଦେର
କେତେ ଦେବେ ବା?
ଉଣେଇଶ ହଜାର ପାଞ୍ଚଶହ ସିଲେକ୍ଟ ହେଲେ
ସତ ଏତେ ଏମିତି ଅଛି।
ହଁ ଏ ଏକ୍ସାମ ହବ କମ୍ପଟର ବାସ ଏକ୍ଜାମ
କେବେ ଅଛି ବା?
ଏବେ ପକେଇଲି।
ହଁ ହେଲେ ତମର ହେଲା ଆ ଛଅ ମାସ ନାଇଁ ଆଉ କଣ ପଢାପଢି କଲେଜ କଥା କଣ
କଲେଜ ତ ଏବେ ନହିଁ ଏବେ ଖାଲି ସେଇଟା ପ୍ରିପେୟାର ହଉଛି ଆଉ
ମାନେ ଖାଲି ପଢୁଛ କି ସେ ଉପରେକା ଆଉ କିଛି ଦେଖୁନ କି?
ନାଇଁ ସେ ଉପରେ ଖାଲି ପଢୁଛି ସାଇନ୍ସ ରିଜନି ଏ ଯାକ ସବୁ ପଢୁଛି ଆଉ ଏବେ କଲେଜ ତ ଏବେ କିଛି ନହିଁ। ସିକ୍ସ୍ ସେମିଷ୍ଟର ସରିଲା।
କ
ଆଉ କୁହ
ନଭୂତି ମୁଁ କହିଲି ଗରମ କେମିତି ହଉଛି?
ଗରମ ଗ ଗରମ ପ୍ରବଳ ହେଉଛି।
ସେଇଆପରା ପ୍ରବଳ ଗରମ ତାପରେ ଘରୁ ବାହହାରି ହୋଉନି କୁଆଡେ ଯିବାକୁ ଇ
ଖାଲି ଚାରିଟା ବେଲେ ଖେଳିବା ବେଳେ ଯାଉ ଆଉ ହାରି ନ ସେତେବେଳୁ ଗରମ ହଉନି ଆ ସବୁ ଟାଇମ ଗରମ ହଉଛି।
ଚାରିଟା ତ ମେନ୍ ନା ହେଁ
ଯେ ଖେଳ ଟା ବନ୍ଦ ହବନି ପରା
ଖାଲି ତ ଖେଳ ବାଇୟା ଆଉ ନାଇଁ।
ହଁ । କଲେଜ କେପଠୁ ଯାଉଛ? ହଁ ହଁ ସବୁ ଭଲ ଅ କଲେଜ କେବୁ ଯାଉଛ
ଯିବା ଆଉ ଭାବିଛୁ ଦେଖିବା ଖରା ଟିକେ କମେଇିଲେ ତ ଯିବ ଆଉ କଣ କରିବ?
ଓହୋ ଖରାକୁ ଆଉ ଯିବାକୁ କୁଆଡେ ଇଚ୍ଛା ହଉନି
ତମେ କେବେ ଭାବିଛ
ମୁଁ ଆର ମାସ ଦିଦି ର ତ ବାହାଘର ଅଛି ସରିଲେ ଯିବା ଆଉ ।
ହଁ ହେଲେ ତମର ଏ ମାସରେ ଯିବନି ।
ନାହିଁ ନାହିଁ ଏ ମାସ ପୁଟା ଫୁଲ ବିଜି
ହେଲେ କଣ କରିବ ଭାବିଚ?
ଏବେ ତ କିଛି ନାହିଁ ଏବେ ସେଇଟା ପ୍ରିପେୟାର ହଉଛି ସରିଲରେ କାର୍ଡ ବାଣ୍ଟା ଫଣ୍ଟି ଅଛି । ସେ ସବୁ ସରିଲା ପରେ ଦିଦି ର ବାହାଘର ସବୁ ସରିବ ତାପରେ ଯିବା କଲେଜ ଆଉ।
ଆଉ ଏବେ ଯାହା ତ ବାହାରିଲା ଫଳା ଫଳ ବୁଝିଲ ।
ତମର କେତେ ଭଲ ଲାଗ ଫଳା ଫଳ
ଆ ଭାଇ ଟିକେ ଖରାପ ଆସିଛେ ଆଉ କଣ କର
କେତେ ଭଲ ଲାଗି କେତେ ଭାରିଲା
ମୋର ମୋର ଅଛି ଅଶୀ ଅଛି ଆଉ ।
ହଁ ଓହୋ ମୋର ହେଲେ ରସିଆ ଆଉ
ସମାନ ଅଛି କି?
ହଁ ସମାନ ଟିକେ କମ୍ ଆଉ ଅଶୀ ବଲେ ଅଶୀ ପଏଣ୍ଟ କେତେ ଅଛି ଆଉ ତମର ପଞ୍ଚାଶୀ ପଏଣ୍ଟ ଅଛି ପରା ।
ନାଇ ବା ଅଶୀ ଅଛି ।
ଅଶି ପଏଣ୍ଟ ପଚାଶ ଅଛି ତମର ମୋର ଅଶି ପଏଣ୍ଟ କୋଡିଏ ଅଛି ଆଉ ।
ଦେଖିଦେଲ ଏଇ ଭଲ ମନେ ରଖି ଦେଇେଛ ନାଇଁ ମୋର ନମ୍ବର
ହଁ ପାଠ ବେଶିକି ପଢୁଛ ମୁ ନମ୍ବର ମୁ ରଖିବନି ନା ଆ ଖାଲି ଯ ରହୁଛେ ରହୁଛେ ଦୂର ଦୂରରେ ହେଲେ ପାଠ ମିଶ ପଡଚ ନା
ହେଲା ଯେ ଏତେ ଏନି ମନେ ରଖିବ କି?
କି କଥା ମନେ ରହିଯାଇଛି ଆଉ କଣ କରିବା!
ହେଲେ ଭାଇ ତମର ଯୋଉ ଭୋଜି ହବ କଣ କଣ ବନେଇବ
ହଉ ଡିସାଇଡ ହେଇନି ଆଉ
ନାଇଁ କଣ ଗୋଟେ ଭାବିଥିବ ନା
ପାାତ ଡାଲି ଚିକେନ କୁକୁଡ଼ା ଛେଳି ଏ
ହାଇ ହଉ କେ
ହଁ ଆଉ ଆଜିକାଲି ଶଧ୍ୟାଗ ବନୁ ନ ନା ସବୁ ନିିରା ଏ ଆମିଷ ବନାଉଛନ୍ତି! ଆମିଷ ନ ଖାଇଲେ ହବନି ସେତେ
ଆମିଷ ଖାଲି କଣ ବନଉଛନ୍ତି। କି ଦେଖଅ ଯ ବଡ ବଡ ମାନେ ବଡ ବଡ ଯ ଭୋଜି ଜାଗାରେ ମାନେ ସବୁ ନିରାମିଷ।
ହଁ ବଡ ବଡ ହଉଛି ଯାଇପାରୁନ ଆମେ ଛୋଟ ଲୋକଟା ତ
ଭାଇ ତମେ କାହିଁ ତି ନିଜେ ଭାବୁଛ କହିଲ କିଛି କି ଝଅ ସାଇଁ ଯାହା ହବାକୁ ଥିବ ସେଇୟା ହବ କ ନା ଭାବିଦେଲେ ହେଲା
ହଁ ସେଇଟା ବି ସତ କଥା।
ହେଲେ ତମେ ପ୍ଲାନ୍ କରିଦେଇଛ ଆଉ ସବୁ ଆଉ ଏଇଡା ଏଇଡା କରିବ ବୋଲି ଆଉ।
ହଁ ସିଧା ଚାଲଛି ଆଉ। ଆଜି କଣ ରନ୍ଧା ହେଇଥିଲା। ପରେ
ଆଜି ଭାଇ ଆମିଷ ଆଉ।
ଇସ୍ ଆଉ। କଙ୍କ କଙ୍କ। କଳ ରନ୍ଧା ହେଇଥିଲା କହୁନ ଆମିଷ ଯେ
ଆର୍ଜିନା।
ହୁଁ।
ଆଜି ମାଛ ହେଇଥିଲା।
ହୁଁ।
ସେଥିଲା।
ଓ ହୋ। ଆଉ। ଭାତ ଡାଲି ସାଧା ସାଧା କିଛି ହେଇନି। ସାଧା କିଛି ହେଇନି ଭାଇ। ନାଇଁ ଭାଇ ଲଖା ଖାଲି ତରକାରି ଆ ଖାଇ ବରା। ଅ ଜନ୍ମଦିନ ଜନ୍ମଦିନ ଗଲା। ଜନ୍ମଦିନ ଗଲା ଭୋଜି ଭୋଜି କିଛି ଦଉନ ଖାଲି କଣ ତ ଭଲ ଲାଗୁନି।
ତ ଦେଖୁ ତାହା ବୁଝିଲ।
ହୁଁ। ରାତିରେ ତ ତ ଥଣ୍ଡା ଲାଗୁଛି ନା।
ଯାଇ ହଉଛି କି?
ହଁ ସେଇ ଭାଇ ସତ କଥା। ହେଲେ କଫି ତ ଭଲ ବନ କଲେବସନ ଥିଲିବାଣି।
ନାଇଁ ଭାଇ ମତେ ଆସୁନି ସେ ଯାଏ କିଛି
ମୁଁ ତ ଶୁଣିଥିଲି ଆଉ କଫି ତମେ ଭଲ ବନଉଚ୍ ବୋଲି ଆଉ।
ହଁ ବସ ରେ ବସି ବସି ବୁଲି ବୁଲି ଭୁବନେଶ୍ଵର ସ୍ଵରରେ ବନଉଛି ଆଉ।
ଓହୋ ହେଲେ ଆମକୁ କେବେ ଗୋଟେ ବନେଇ ଦିଅ ଆମେ ଘରୁ ଆଉ ତମର
ହଁ ଆସନ୍ତୁ ଆଁ ଏଇଟା ଗୋଟେ କଥା ଆସ ମୁଁ କାହିଁ ବନେଇ ଅଛନ୍ତି।
ନାଇଁ ନାଇଁ ତମେ ଭଲ ବନଉଚ ବୋଲି ପା ଶୁଣିଲୁ। ତମେ ବନେଇ ଦବ ନା‌
ହଉ ଛାଡ ଛାଡ ଭାଇ ଆଉ କଣ କୁହ?
ଆଉ କଣ କହିବା? ଚାଲିଚ ସେମିତି ଆଉ।
ନାଇଁ ଦେହପା କନ୍ ଖରାପ ଭଲ ଅଛି ତ।
ହଁ ମୋ ଦେହ ଭଲ ଅଛି। ମମିଙ୍କ ଦେହ ଟିକେ ଖରାପ ଥିଲା। ଏଏ ସେମିତି ଆଡିକେ ପୁରା ଭଲ ହେଇନି ଆଉ ଟିକେ ଟିକେ
କଣ ହେଲା?
ଏମିତି ଆଗା ଲୋ ବିପି ମୁଁହ ଫୁଅ ବୁଲେଇଦୋଉଛନ୍ତି ଚାଲି ପାରୁନାହାନ୍ତି ହଠାତରେ ପଡି ଯାଉଛନ୍ତି।
କାମ ଅଧିକ କର
ଓହୋ କାମ ଖରାକୁ ଆଉ ତାକୁ କଣ ଝାଳ ତ ବାହାରୁଛି ବେଶୀ ଆଉ।
ହେଲା ଭାଇ ଆଉ ଏକ ଖରା ପାଗଡ଼ାକୁ
ହଁ ହଁ। କଣ କରିବା ଆଉ ଖରା ବଲେ ବର୍ଷା ଆଇିବ ବର୍ଷା ଆଇଲେ ଶୀତ ଆଇବ ପ୍ରକୃତିର ନିୟମ ଏଇଟା‌।
ହଁ।
ଚାଲି ଅସିନ୍ତି ଆଉ। ଖରାଦିନେ ଖରା ହବନି ହେଲେ ହବଇ ଖରା ହବ ଆଗା ସହିବାକୁ ପଡିବ ଆଗା ଅହଁ।
ସେମତି ନାଇଁ ଯେ।
ଆଉ କେମିତି
ଖରା ଦିନରେ ବର୍ଷା ହଉଥିଲା କି ଏବେ କେମିତି ହଉଛି କୁହ
ବର୍ଷା କାଳ ବୈଶାଖୀ ହବନି କଣ?
ହେଲା କାଳ ବଇଶାଖି କି ହବ କିନ୍ତୁ ଏମିତି ହବ କି ସବୁବେଳେ?
ହଁ କାଳ ବୈଶାଖୀ ହଣ କଣ ଖାଲି ଗୋଟେ ଦିନ ବୋଲି ହବ କଣ ନା ଲେଖାହାଇଛି ନା କଣ ଯେବେ ଇଚ୍ଛା ସେବେ ହବ ଆଉ।
ନାଇଁ ପରା ସେଇଟା ଏଗା ଏଇଟା ଗୋଟେ ଯୋଉ ଖରାଜୋରରେ ମାନେ ଜୁଇ ଯେମିତି ଖରା ହଉଚି ସେମିତି ବର୍ଷା ହେଲେ ହେଇଯାଉଚି।
ହଁ ସେଇଟା ବି ସତ କଥା ଆଉ ବର୍ଷା ହବନି ହେଲେ ଆଉ ଚାଷୀ ମାନର ନାଇ ମନ କିଏ ବୁଝବ ବର୍ଷ ଚାଟ ନା ଚାଷୀଆ ନ ଚାଷ କରି।
ଆରେ ତମେ ବୁଝୁନ ପରା ମୁଁ ସେ କଥାଟାକୁ ବୁଝଉଛି।
ଓହୋ ସେମିତି କି ମୁଁ ଟିକେ କମ୍ ବୁଝେ ଆଉ।
ବୁଝଉଛି ଶୁଣ।
ହଁ କୁହ।
କଣ ହଉଛି ବଲେ ଚାଷୀ ମାନେ ଚାଷ କରୁଛନ୍ତି ।
ହଁ।
ହଁ। ତ ଖରା ହେଳେ ପୁରା ନଷ୍ଟ ହେଇଯାଉଛି ଏକାଥରେ ବୁଝିଲ।
ହୁଁ। ବର୍ଷା ଟିକେ ହେଲେ ସେଇଟା ବି ସତ କଥା ବର୍ଷା ବର୍ଷା ବର୍ଷା ହେଲେ ଟିକେ ଭଲ ଆଉ। ହୁଁ। ସେଇଟା କୁଆଡେ ବୁଲିବାକୁ ଯାଇଛ ନା ଯିବ କୁଆଡେ ଏବେ?
ଭାଇ ଏବେ ବାହାରୁଛୁ ଏବେ ଜୁଲାଇ ମାସରେ
କୁଆଡ଼େ ଯାଉଛ?
ନେପାଳ ଯାଉ ଚୁ ଆଉ।
ହଉ ଭଲ ବୁଲ ବୁଲ। କଣ ଫିସ୍ ଟା କେତେ ରହୁଛି ଟିକେ କହୁନ ମତେ?
ପାଞ୍ଚ ହଜାରରେ ନାଇଁ ଯେ
ପୁରା ଯିବା ଆସିବା ପ୍ରଣାଳୀ ଟା ସେ ଭଲ ଟିକେ କୁହ ପାଞ୍ଚ ହଜାର ହେଲେ ପାଞ୍ଚ ହଜାର ପଳେଇବି ଯେ ତ ପୁରା ଭଲରେ କହିଲେ ଟିକେ ଭଲ ଲାଗିବ ମନ ବୁଝିବ ମୋର ଟିକେ ।
ତ ମୁଁ ଏମିତି କହିବି ତମେ ବାଧ୍ୟ ଏବେ ବାହାରି ପଡିବ ବୁଝିଲ।
ଓହୋ ତାହେଲେ କୁହ ମତେ ଏବେ ମୁଁ ତମକୁ ପଇସା ଟା ପଠେ
ହଁ କଣ ହେଇଛି ବଲେ ଭଲସେ ଶୁଣ ହେଲା ଦିଟା ସିଟ ଖାଲି ଅଛି ହେଲା ।
କେବେ ବାହାରୁଛି ଗାଡି?
ଏବେ ବା ଜୁଲାଇ ମାସରେ ।
ହଁ ଜୁଲାଇ ମାସ ଜୁଲାଇ ତିନି ପରେ ବାହାରିବ ନା
ନାଇଁ ନାଇଁ ସାତ ଆଡ଼କୁ ବାହାରିବ।
ଆଉ ତିନି ରୁ ସାତ ଛୋଟ ହେଲା ଏ କଣ?
ହଉ ଛାଡ ଛାଡ ଯେ ମୋ କଥାଟା ଶୁଣୁନ ।
ହଁ ତାହେଲେ ଜୁଲାଇ ତିନି ରେ ବାହାଘର ସରିଲେ ମୁଁ ବାହାରିଲି ଭାବୁଛି ଆଉ।
ମୁଁ କଣ କହୁଥିଲି ହେଲେ ଏବେ ଡାକିଲେଣି ତ ଘରେ ହେଲା
ହୁଁ।
ମୁଁ ଆସୁଛି ଆଉ ଥରେ ଫୋନ କରିକି ତମକୁ କହିଦେବି ସବୁ ଜାଗା ଏ ବିଷୟରେ ହେଲା।
ହଁ ହଁ ହଁ।
ହଉ।
ହଉ ହଁ ହଁ ରଖୁଛି ବାଏ ବାଏ।
ହଁ।